ନମସ୍କାର।
ନମସ୍କାର ମ୍ୟାଡାମ୍ କେମିତି ଅଛନ୍ତି?
ହଁ ମ୍ୟାଡାମ୍ ଭଲ ଅଛି।
ଭଲ ଅଛନ୍ତି।
କଣ କରୁଚନ୍ତି ଆଜି ରଜରେ ହାପି ରଜ ମ୍ୟାଡାମ୍।
ହଁ। ମୋ ଆ ରଜରେ କଣ ଏଇ ସଖାଳୁ ସବୁ ଟିକେ ସବୁ ଗେଷ୍ଟ ଆସିବେ ତ ଆଉ ଟିକେ ପରେ ଆସିବେ। ମୁଁ ଏବେ ଜଷ୍ଟ ଚାହା କରିକିନା ଆସିଲି। ଆଉ ଏ ବସିଥିଲି ଆଉ।
ଆଚ୍ଛା ଆଚ୍ଛା ହଁ ମୋର ବି ସେଇଆ ମ୍ୟାମ୍। ଘରେ ଟିକେ ସବୁ ବୁଲିବାକୁ ଯାଇଚନ୍ତି ତ ବାହାରକୁ। ତ ଏକା ରହିକି ସବୁ କଲା ବେଳକୁ ଟିକେ ଭଲ ଲାଗୁନି ଆଉ।
ହଁ ହଁ ଆଉ ଆପଣ ବି ଗଲେନି ସାଙ୍ଗରେ।
ଆ ହଁ ମ୍ୟାମ୍ ଯାଇଥାନ୍ତି ଯେ କିନ୍ତୁ ଭାଇ ଏକା ରହିଯାଉଚି ଘରେ ତ ତାକୁ ଟିକେ ରୋଷେଇ ପ ଏମିତି କରିକି ଦେଲା ବେଳକୁ ଟିକେ ଜଣେ ଟିକେ ରହିବାକୁ ପଡିବ। ଆଉ ମୁଁ କହିଲି ହଁ ଆମେ କେବେ ପରେ ପଳେଇବା ଆଉ ଆମେ ଭାଇ ଭଉଣୀ ମିଶିକି ପଳେଇବୁ କେବେ ଆଉ।
ହଁ ହଁ ହଁ
ଆଜ୍ଞା
ଆଜ୍ଞା ଆପଣଙ୍କୁ ଏମିତି ଟ୍ରାଭେଲ କରିବାକୁ ମ୍ୟାଡାମ୍ ଭଲ ଲାଗେ
ହଁ ମ୍ୟାଡମ ଭାରି ଭଲ ଲାଗେ।
ମୋର ମୋର ବି ଅତି ପ୍ରିୟ ଜୀବନରେ ଯଦି କୋଉ ଜିନିଷ ସବ ସବୁଠାରୁ ପ୍ରିୟ ଗୋଟେ ହେଲା ମ୍ୟାଡାମ ଡ୍ରେସ ଆଉ ଗୋଟେ ହେଲା ଟ୍ରାଭେଲ।
ଡ୍ରେସ ରେ ମ୍ୟାଡାମ କଣ ପିନ୍ଧିବାକୁ ଭଲ ଲାଗେ ଆପଣଙ୍କୁ?
ମୋତେ ସମ୍ବଲପୁରୀ ଡ୍ରେସ୍ ମ୍ୟାଡ଼ାମ ବହୁତ ପସନ୍ଦ ମୋର ସେଇଟା ୱିକନେସ୍।
ଆରେ ମ୍ୟାମ ଯାହା ହଉ ମିଶିଗଲା ଗୋଟେ ଚଏସ୍ ଆଉ
ହଁ ବହୁତ ଉଇକନେସ୍ ମୋର। ମୁଁ କ ଜାଣିନି ମୁଁ ଫାଷ୍ଟ କେବେ ସମ୍ବଲ ଆକଚୋଲିରେ ମୋର ଜନ୍ମ ହେଲା ସେପଟରେ ହେଲା ମୋ ବାପା ଯେହେ ତୁ ଗୋଟେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୋଇ ଥିଲେ ତ ଆମେ ସେପଟେ ହିଁ ବଣ୍ଣ ହେଇଛୁ ମୋର ସ୍କୁଲିଙ୍ଗ କ୍ଲାସ ଟେନ୍ ଯାକେ ଆମେ ବଲାଙ୍ଗୀରରେ ହିଁ ଥିଲୁ। ସେତେବେଳେ ବଟ ସେ ସେଇଠିକା ପ୍ରତି ସେତିକି କ୍ରେଜ ନଥିଲା ଆଉ ସେଠି ସେତିକି ଏୱାର ବି ନଥିଲୁ କେହି ବି।
ଆଜ୍ଞା ଆଜ୍ଞା ଆଜ୍ଞା।
ସେତେବେଳେ ବି ସେଗୁଡ଼ାକ ବହୁତ ଶସ୍ତାରେ ମିଳୁଥିଲା ଆଉ ଏ ଏତେ ଡିଜାଇନ ଆସୁନଥିଲା ବଟ ମୋର ପରା ମନେ ଅଛି ମୋର ଫାଷ୍ଟ ସମ୍ବଲପୁର ଡ୍ରେସ ଥିଲା ଟୁ ଥାଉଜେନ୍ ସେଭେନରେ ଯେତେବେଳେ ମୋ ବଡ ସିଷ୍ଟର ର ମ୍ୟାରେଜ ହେଇଥିଲା। ସେଇଟା ହେଲା ମୋର ଫାଷ୍ଟ ସମ୍ବଲପୁରୀ ଆଉ ଯେବେ ସମ୍ବଲପୁରୀ ପିନ୍ଧିବା ମାନେ କଟନଟା ପିନ୍ଧିବା ଷ୍ଟାଟ କଲି ଆଉ ମତେ କେବେ ବି ଇଚ୍ଛା ହୁଏନି ଅନ୍ୟ କିଛି କଟନ ପିନ୍ଧିବା ପାଇଁ
ହଁ ମ୍ୟାଡାମ ଯାହାହେଲେ କଟନ ଗୋଟେ ଫାବ୍ରିକ ଟା ଗୋଟେ ଅଲଗା ମାନେ ପିନ୍ଧିଲେ ହିଁ ଲାଗେ ପୁରା ସୁକୁନ୍ ଟାଇପର ଅଲଗା ସେ
ଆଉ ତାପରେ ମ୍ୟାଡାମ କଣ କହିଲେ ବହୁତ ରିଲାକ୍ସ ଫିଲ୍ ହୁଏ ମାନେ କିଛି ବଡିରେ ଇଚିଙ୍ଗ ହବା ଇଏ ହବା ସେଗୁଡାକ କିଛି ନାହିଁ। ପୁରା ଆପଣ ବହୁତ କମ୍ଫର୍ଟେବଲି ଏଇଟ ଆୱାର୍ସ ନାଇନ ଆୱାର୍ ଟେନ୍ ଆୱାର୍ସ ପିନ୍ଧିକିନା ରହିବେ ଆପଣଙ୍କୁ କିଛି ଜଣା ପଡିବନି।
ମ୍ୟାଡମ ଆପଣଙ୍କୁ ଲାଗୁନି ଏଇ ଯୋଉ ଲକଡାଉନ ପରଠୁ ଏଇ ଯୋଉ ସମ୍ବଲପୁରୀ ଡ୍ରେସ ସେ ଯଉ ଇଏଟା ଟିକେ ବେଶୀ ବଢିଯାଇଛି।
ହଁ ହଁ କାହିଁକି ନା ମ୍ୟାଡମ ତାର ରିଜିନ୍ କଜ୍ ଅଛି। ଆକଚୋଲି କଣ କହିଲେ ଆଗରୁ ବୁଣାକାର ମାନେ ଏ ତାଙ୍କ ନିଜ କଣ ଡିଜାଇନ ଦେଖନ୍ତୁ ଗୋଟେ ବୁଣାକାର ସେ କଣ ମ୍ୟାଡାମ ହଁ ମେବି ଏଜୁକେଟେଡ ହେଇଥିବ ମେବି ନନ୍ ଏଜୁକେଟେଡ ହେଇଥିବ। ବୁଝିପାରିଲେ ନା ହଁ। ତ କଣ କହିଲେ ସେ ତାର ନିଜ ଓନ୍ ଡିଜାଇନ ରେ ସେ ବନଉଥିଲା। ବୁଝିପାରିଲେ ନା ଏବେ କଣ କରୁଛନ୍ତି ନା ଏଇ ଯୋଉ ସପ୍ ବାଲେ ସେମାନେ ଯୋଉଟା ବଡ ବଡ ସପ୍ ବୁଝିପାରିଲେନା ସେମାନେ ମ୍ୟାଡାମ କଣ କରୁଛନ୍ତି ତାଙ୍କର ଯୋଉ ଯୋଉ ବୁଣାକାର ଅଛନ୍ତି ତାଙ୍କ ସହିତ ଏମାନେ ଟାଇଅପ୍ କରିଦଉଛନ୍ତି ଡିଜାଇନର ଡିଜାଇନର ର କାମ ହେଲା ଡିଜାଇନ କରିନା ଦବା ପାଇଁ ଥିଙ୍କ ଏବାଉଟ ଯଦି ଆପଣ ପାଞ୍ଚ ଦଶ ବର୍ଷ ପୂର୍ବ କଥା ଭାବିବେ ସମ୍ବଲପୁରୀରେ ତେବେ ଏ ଥିଲା
ନା ନା ମୁଁ ତ ସେଇଟା ଭାବୁଛି କି ଏବେ ଲାଗୁନି ବହୁତ ଭେରାଇଟି ପଳେଇ ଆସିଛି। ତାପରେ ଅ, ପ୍ରାୟ ସବୁ।
ବିକଜ୍ ଅଫ୍ ଏଇଥି ସେମାନେ ସ୍ପେସିଫିକ୍ ଡିଜାଇନର୍ ପୁରା ରଖିଛନ୍ତି।
ଓହୋ, ଆଚ୍ଛା, ଆଚ୍ଛା ତ ସେଲ୍ ଟା ବି ସେ ହେଉ
ହଁ, ହଁ ତାପରେ ବି ଏବେ ଏବେ କଣ କହିଲେ ବହୁତ ସାରା ପୁରା ମାନେ ଉଁ, ଇଏ ହେଇଗଲାଣି। ବା ଲୋକ ଲୋକ ସାମ୍ନାକୁ ବହୁ ସାରା ସମ୍ବଲପୁରରେ ଆସିଗଲାଣି, ଆଉ ଲୋକ ବହୁତ ପସନ୍ଦ ବି କରୁଚନ୍ତି। ବୁଝିପାରିଲେ ନା? ତ ଏବେ ସେଥି ପାଇଁ ଡିଜାଇନର୍ ର କାମ କଣ କହିଲେ ସେ ଡିଜାଇନ୍ କନା ଦବ। ଆଉ ଗୋଟେ ଜିନିଷ ଦେ ଖିବେ, ମୁଁ ମୋ ମୁଁ ଏଟା ମୋ ନଲେଜ୍ ରେ ମୁଁ ଯେତିକି ନୋଟିସ୍ କରିଚି। ହେଲା ଉଁ, ଆଉ ଦେଖିବେ ମାନେ ସେମ୍ ପ୍ରିଣ୍ଟ ର ଆପଣଙ୍କୁ ବହୁତ ସାରା ଡ୍ରେସ୍ ମିଳିବନି।
ହଁ ମିଳେନି ମ୍ୟାଡ଼ାମ୍। ମୁଁ ବି ପ୍ରାୟ ଯେମ ଯାଇଛି କି ଏମିତି ଅଲଗା ଅଲଗା କିଛି ଗୋଟେ ଆଣିବୁ
ତାଙ୍କର କଣ କହିଲେ? ଗୁଟେ ସ୍ଲଟ୍ ରେ ବାହାରିଲା ମ୍ୟାଡାମ୍ ହେଲା, ତାପରେ ସେଟା ତା ଙ୍କର ଯୋଉ ଦୋକାନ ସବୁ ଦବାର ଥିବ ସେମାନେ ଦେଇଦେବେ। ଯଦି ସେଇଥିରୁ ଯଦି କୋଉଟାର ରେସ୍ପନ୍ସ ବହୁତ ଭଲ ଆସିଲା ଦେନ୍ ଏଗେନ୍ ମାନେ ବୁଣାକାର କୁ ରିକ୍ୱେଷ୍ଟ କରନ୍ତି କି ସେମ୍ ଡିଜାଇନ୍ କୁ ରିପିଟ୍ କରିବା ପାଇଁ, ବଟ୍ ଏ ନଲେ ଡିଜାଇନ୍ ସବୁବେଳେ ନିଉ ନିଉ ନିଉ ନିଉ ଆସୁଥାଏ ଆଉ ଚାଲୁଥାଏ। ତ ସେଇଟା ହେଲା ମ୍ୟାଡାମ୍ ମ୍ୟାମ୍ ମୁଖ୍ୟ ଜିନିଷ ଯୋଉଟା କି ଯେ ମାନେ ଉଁ, ଅଁ, କଣ କହିଲେ? ସେଥିପାଇଁ ରେଟ୍ ବଢିଚି, ଲକଡାଉନ୍ ଅ, ପୂର୍ବରୁ ଆକ୍ଚୁଲି ଟିକେ ଟିକେ ଷ୍ଟାର୍ଟ ହେଇଛି, ଆଉ ଲକଡାଉନ୍ ଠୁ ରୁ ହିଁ ବହୁତ ଟିକେ ରେଟ୍ ବଢି ଯାଇଛି।
ହଁ ବଢି ତ ଯାଇଚି ତାପରେ ଦେଖିବେ ପ୍ରାୟ ସମସ୍ତେ କରୁଚନ୍ତି। ମାନେ ଯେହେତୁ ଗୋଟେ ଘରେ
ହଁ ଏବେ ସବୁ ଡ୍ରେସ୍ ରେ ମ୍ୟାଡାମ୍ ପଚାଶ ଟଙ୍କା ପିସ୍ ରେ ପଚାଶ ଟଙ୍କା ଏକ୍ସଟ୍ରା ପୁଣି ଏଗେନ୍ ଇନକ୍ରିଜ୍ ହେଇଛି।
ଓହୋ! ଯା ହଉ
ଯୋଉଟା ଯୋଉଟା ଚାରି ହଜାର ଥିଲା ହେଲା ଏବେ ସେଇଟା ଚାରି ହଜାର ପ ଚାଶ ହେଇଯାଇଛି।
ଆଚ୍ଛା, ଆଚ୍ଛା। ହଁ ମୁଁ ବି ସେଇଟା ଦେଖୁଛି ପ୍ରାୟ ମାନେ ନାଇଣ୍ଟି ପରସେଣ୍ଟ ମୋତେ ଲାଗୁଚି ପ୍ରାୟ ମାନେ ସମ୍ବଲପୁର ପ୍ରତି ବହୁତ ଇଣ୍ଟରେଷ୍ଟ ଦେଖଉଛନ୍ତି, ପ୍ରାୟ ଦେଖିବେ
ବହୁତ ପିନ୍ଧୁଚନ୍ତି ଭି ନା, ଆପଣ ଗୋଟେ ଜିନିଷ ମୁଁ ଗୋଟେ ଦ-ମାନେ ଟେଲର୍ ପାଖକୁ ଯାଇଥିଲି। ହେଲା ସେଇଠି ପାଞ୍ଚ ଛଅଟା ଝିଅ ଆସିଥିଲେ। ଦବା ପାଇଁ କଁ-ସମ୍ବଲପୁରରେ ନେଇନା ଆସିଛନ୍ତି, କଣ ପାଇଁ ଇଣ୍ଟରଭ୍ୟୁ ଅଛି। କି ଇଣ୍ଟରରଭ୍ୟୁ ପାଇଁ ସେମାନେ ରଖିଛନ୍ତି।
ହଁ ଗୋଟେ ଲାଗୁଚି କି କଣ କହିଲେ ଜେଣ୍ଟିଲ୍ ଗୋଟେ
ହୁଁ ହୁଁ ସେଥିପାଇଁ ଡିମାଣ୍ଡ ଟା ବି ବହୁତ ବଢିଗଲାଣି। ଆଉ ଆଉ ଆପଣ ମ୍ୟାଡାମ କେବେ ରଜରେ ତ ଆମର ଏଇ ଶାଢୀ ପିନ୍ଧିବାକୁ ପଡେ ଶାଢୀ ହେଇଛି ଶାଢୀ ପିନ୍ଧିଛି। ଆଉ ଡ୍ରେସ୍ ହେଇଛି ବଟ ଏଇଠି ଡ୍ରେସ ପିନ୍ଧି ହବନି ଯେହେତୁ ତ ଶାଢୀ ଆଉ ମୁଁ କହିଲି ଆପଣ କେବେ ଫାଷ୍ଟ ସମ୍ବଲପୁରୀ ପିନ୍ଧିଲେ?
ମୁଁ ମ୍ୟାଡ଼ାମ ଟୁ ଥାଉଜାଣ୍ଡ ସିକ୍ଟିନରେ ମୁଁ ଯେତେବେଳେ ଅ ବିଟେକର ଇଏ ଥିଲା ମାନେ ସେଇ ଇଣ୍ଟରଭ୍ୟୁ ଇଏ ପାଇଁ ହିଁ। ମତେ ଅକ୍ଚୁଆଲି ଜଣେ କହିଲେ କି ନାଇଁ ସେଇଟା ଟିକେ ବେଶୀ ପ୍ରଫେସନାଲ ଲାଗିବ ସେଇପଟ ସାଇଡର ଗୋଟେ ସାଙ୍ଗଟେ। ଆଉ ଯୋଉ ସମ୍ବଲପୁରର ତ ତାକୁ ଦେଖିକି ମତେ ଫାଷ୍ଟ ଇଛା ହେଲା କି କିଣିବା ପାଇଁ? ହ ସେବୁଠୁ ଚାଲିଛି ଆଉ ମାନେ ବେଶୀ ଇଣ୍ଟରେଷ୍ଟ ଟିକେ ଆସିଲା।
ଓକେ।
ଆଜ୍ଞା।
ହୁଁ ଆ ମ୍ୟାଡାମ ଆପଣ ନୂଆ ଡ୍ରେସ୍ କରିଛନ୍ତି ନା ରଜରେ?
ହଁ ହଁ ହଁ ନୂଆ ଡ୍ରେସରେ ହେଇଯାଇଛି ଖାଲି ପିନ୍ଧା ହେଇନି ଯାହା ଟିଆ ହେଇକି ବସା ହେଇଛି ଆଉ।
ଓହୋ।
ଆଜ୍ଞା। ଆପଣ ମ୍ୟାମ ସକାଳେ ଚା ପିବା ପାଇଁ ଭଲ ଆଜ୍ଞା ମ୍ୟାଡାମ ଆପଣ ପିଅନ୍ତିନି?
ନା ନା ନା।
ଆଚ୍ଛା ଆଛା। ନା ମତେ ଟିକେ ଯାହା ହେଲେ ମ୍ୟାଡାମ ସକାଳେ ସନ୍ଧ୍ୟାରେ ନହେଲେ ମୋର ହଉନି ହେଲେ ମୁଣ୍ଡ ପେନ୍ ହେଇଯାଉଛି। ମୁଁ ଜାଣିଛି ଖରାପ ଭାବିବେ ବ ଯେହେତୁ ଘର ଷ୍ଟାର୍ଟ ହେଇଯାଇଛି ଅଭ୍ୟାସଟା ମାନେ ଆଉ ଛାଡି ହଉନି। ମୁଁ ସେଥୀ ବେଳେବେଳେ ଭାବୁଛି କେମିତି ଛାଡିବି?
ନାଇଁ ଆପଣ ଚାହା ଜାଗାରେ ଯଦି ହେଲଦି ରହିବା ପାଇଁ ଚାହୁଁଛନ୍ତି ମ୍ୟାଡାମ। ଖାଳେ ବ୍ଲାକ୍ କଫି ନିଅନ୍ତୁ ବ୍ଲାକ୍ କଫି ରେ କେମିତି କରିବେ ଜାଣିଛନ୍ତି ଉ ଘରୁଟେ ଆପଣ ଦେଶୀ ଘିଅ ଖାଆନ୍ତି?
ହଁ ହଁ।
ଖାଆନ୍ତି ହଁ ହଁ ତାହେଲେ ଯଦି ଘରେ ଏଥର ଥିବ ଆପଣ ଯେବେ ଉ ଉ ଆସିବେ ଟିକେ ଘିଅ ସାଙ୍ଗରେ ନେଇ ଆସିଥିବେ ହେଲା ତ ପାଣି ଫୁଟିବ ତା ଦେହରେ ବ୍ଲାକ୍ କଫି କଫିର ଦିଟା ଆସେ ମ୍ୟାଡ଼ାମ ନର୍ମାଲ କ
କଫି ଗୋଟେ ବ୍ଲାକ୍ କଫି ଅଛି?
ହଁ ହଁ ହଁ ହଁ।
ଆଚ୍ଛା ଆଛା ଆଉ ଏମିତି ଯୋଉ ମାନେ କୁହନ୍ତି ନା ଗୋଟେ ରୋଷ୍ଟେଡ ବାଲା କଫି ମିଳେ? ସେଟାକୁ ଆଣିକି କଣ ଆମକୁ ବନେଇବାକୁ ପଡିବ ଗ୍ରାଇଣ୍ଡିଙ୍ଗ କରିକି କଫି? ଯୋଉ ବିନ୍ସ ଗୁରା ମିଳେ ସେଇଟା ଆଣିବ।
ସେଇଟା ନାଇଁ ଆପଣ ନେସ୍ଲେର ଆସୁ ଛି ବ୍ଲାକ କଫି ଆସୁଛି ଉମ ତା ମାନେ ବଡ ବୋଟଲ ଯୋଉଟା
ଛୋଟ ବୋଟଲ ମିଳୁଛି ନା ମ୍ୟାଡାମ କଣ କହିଲେ ଯଦି ବଡ ବୋଟଲ ନ ଆଣିଦେବି ଯଦି ମୁଁ ନ
ପ ହଁ ପିଇଲି ଛୋଟ ବୋଟଲ ମିଳୁଥିବ ମ୍ୟଡାମ ମିଳୁଥିବ? ତୋଲ ବି ତା ଦୁଇଶ ପଚାଶ ଷାଠିଏ ପଳିବ ଛୋଟ ଟା।
ଆଜ୍ଞା ତାହେଲେ ଦେଖିଆ ଆଣିକି ଟ୍ରାଏ କଲେ
ତ କଣ କରିବ ପାଣି ଯେତଳ ଗରମ ହବ ଆପଣ ବ୍ଲାକ୍ ଗୋଟେ ଚାମଚ ପକେଇବେ ହେଲା।
ଆଜ୍ଞା।
ମଚ୍ ପକେଇବେ ଲେମ୍ବୁ ଚିପୁଡିବେ ଲେମ୍ବୁ ଆପଣଙ୍କର ଯାଏନି।
ମୁଁ ଯଦି ସୁଟ୍ କରୁନି ତାହେଲେ କଣ କରିବି ମୁଁ ଆକଚୁଆଲି ବାନ୍ତି ଲାଗିଯା ପୁରା ସାଙ୍ଗେ ସାଙ୍ଗେ।
ଲେମ୍ବୁ ଚିପୁଡ୍ ଲେ କଫିରେ ଥରେ କେବେ ଦି ତିନି ଡ୍ରପ୍ ପକେଇନା ଦେଖନ୍ତୁ। ଫାଷ୍ଟ ଥର ଟିକେ ଦେଖନ୍ତୁ ଯଦି ମ ମ କାହିଁ ନା ବ ସେଥିରେ ଲେମ୍ବୁ ଲେମ୍ବୁ ର କଡା ନଷ୍ଟ କାହିଁ ନା ମୁଁ କହିଦଉଛି କେମିତି ଦେଖନ୍ତୁ ତାହେଲେ ପାଣି ଗରମ ହବ ପିଙ୍କ ସଲ୍ଟ ହେଲା ମାର୍କେଟ୍ ରେ ମିଳୁଛି ପିଙ୍କ୍ ସଲ୍ଟ ଆପଣ ସେ ପିଙ୍କ୍ ସ୍ଲ ସଲ୍ଟ ଆଣିବେ ପିଙ୍କ୍ ସଲ୍ଟ କୁ ଆଣିଲା ପରେ ମ୍ୟାଡାମ୍ ପାଣିରେ ପକେଇବେ। ପାଣିରେ ପକେଇଲା ପରେ ତାପରେ ସେ ଯେତେଳେ ଫୁଟି ଆସିବ ତାପରେ ଆପଣ ଅ ପକେଇବେ ବ୍ଲାକ୍ ସଲ୍ଟ। ରିବା କଣ ତ ବ୍ଲାକ୍ କଫି ହଁ।
ଫି ଆଜ୍ଞା ଆଜ୍ଞା।
ହଁ କଫି ପକେଇବେ କଫି ପକେଇଲା ପରେ କି ସମ ପରେ ଅ ଟିକେ ଫୁଟି ଆସିଲା ଏଳକୁ କାଢିଦେବେ କାଢିଦେନା କପ୍ କୁ କାଢି ଦେବେ ତା ଦେରେ ଲେମ୍ବୁ ଚିପୁଡି ନା ପକେଇବେ। ଆଉ ହେଲା ମ୍ୟାଡାମ୍ ଯୋଟେ ଛୋଟ ସ୍ପୁନ୍ ରେ କଫି ହେଲା ଆଜି କାଲି ଯୋଉ କଫି ବାଲା ବଡ ମଗ୍ ଆସୁନି?
ଆଜ୍ଞ ଆଜ୍ଞା।
ହଁ ତାର ମାନେ ଅଧାରୁ ଉପ କଫି ନେବେ ମାନେ କଣ କହିଲେ ଫୁଲ୍ ରଖିବେ ହେଲା ପୁରା କପ୍ ଟା ଫୁଲ୍ ରଖିବେନି ତାଠୁ କୁଟେ କମ୍ ରଖିବେ। ତା ଦେହରେ କଣ କରିବେ ଛୋଟ ଚାମଚରେ ଚାମ୍ଚେ ଘିଅ ପକେଇବେ। ହେଲା ଘିଅ ପକେଇବେ, ମେଲ୍ଟ ହେଇଯିବ ପୁରା ମେଲ୍ ହେଇଯିବ ସେରା ଗରମ ଥିବ ନା ମ୍ୟାଡ଼ାମ୍।
ଆଜ୍ଞା ଆଜ୍ଞା ମାନେ ମୁଁ ଭାବୁଛି ବୋଧେ ଫୁଟେଇବାକୁ ପଡିବ।
ନା ନା ନା ନା ନା ଫୁଟେଇବେନି ଫୁଟେଇଲେ କଣ ହବ ମ୍ୟାଡ଼ାମ୍ ସେ ଆପଣଙ୍କର ଅ ମାନେ ସସ୍ ପେନ୍ସର ଚାରିଆଡେ ହେଇଯିବ। ବୁଝିପାରିଲେ ନା। ତ ୱେଷ୍ଟ ହବ ଆପଣ କପ୍ ରେ ପକେଇଦେବେ। ସେ ସାଙ୍ଗେ ସାଙ୍ଗେ ମେଲ୍ଟ ହେଇଯିବ। ମ୍ୟାଡାମ୍ ଆପଣ ପିଅନ୍ତୁ, ମୁଁ ଗୋଟେ ଜିନ୍ଷ କହିବି? ଏକ ତ ଆପଣଙ୍କୁ ଟୁ ଆୱାର୍ସ ଯାଙ୍କେ ଭୋକ ଲାଗିବନି। ଆପଣଙ୍କୁ ଏନର୍ଜି ପ୍ରୋଭାଇଡ୍ କରିବ ଆପଣଙ୍କ ମେଟାପୋଲୋଜିମ୍ କୁ ଷ୍ଟ୍ରଙ୍ଗ କରିବ, ବଡିରେ ଯାହା ଫ୍ୟାଟ୍ ଥିବ ତାକୁ ରିଡ୍ୟୁସ୍ କରିବ।
ତାହେଲେ ତ ପିଇଆକୁ ପଡିବ ମ୍ୟାଡ଼ାମ୍ ଯଦି ଏତେ କାମ ହେଲେ ହଉଛି। ନିହାତି ମ୍ୟାଡାମ୍ ଥରେ ପିଲା ମାନେ ମୁଁ ଦେଖୁଛି କଣ ହଉଛି ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା ମ୍ୟାାମ୍ ରଖୁଚ ଧନ୍ୟବାଦ୍।
ହଁ ହଁ ମ୍ୟାଡ଼ାମ୍ ଥ୍ୟାଙ୍କ ୟୁ ମ୍ୟାଡ଼ାମ୍ ଆଜ୍ଞା।